ଜୟ ଜଗ
ଜୟ ଜଗନ୍ନାଥ ଭାଇ। କଣ କରୁଛ?
ଏଇନା ଜଷ୍ଟ ଏଇ ଖାଇକିନା ଉଠିଲି। ତମେ କଣ କରୁଚ?
ଆରେ ମୁଁ ତ ମଧ୍ୟ ଶୋଇଥିଲି ଉଠିଲି।
ଆଚ୍ଛା ଆଉ ଖାଇବାରେ କଣ ହେଇଥିଲା?
ଆଉ ଖାଇବାରେ ଆଜି ହେଇଥିଲା ଭାତ ଆବଂ ଆଜି ଶନିବାରଟା ନା ଆମର ଏଠାରେ କେହି ଆଇଁଷ ଖାଆନ୍ତିନି। ସେଥି ସେଥିପାଇଁ ଆମର ଏକ ସାଧା ଡାଲମା ହେଇଥିଲା ତା ସହିତ ଘାଣ୍ଟ ଟିକେ।
ଆରେ ମୁଁ ତ ଏଇନା ଜଷ୍ଟ ମୁଢି ଆଉ ଚିକେନ ବାଡେଇକି ଆସିଲି।
ଆରେ ତମେ ବା ତମେ ବି ଶନିବାର ଦିନ ଆମିଷ ଖାଅ କି?
ମୁଁ ଆକଚ୍ୟୁଲିରେ ବାର ମାର କିଛି ମାନେନି ମୁଁ ସବୁ ଦିନେ ଖାଏ।
ସବୁଦିନ ଆମିଷ ଖାଅ?
ଆଜ୍ଞା।
ହେଲେ ତମର ତରଫରୁ ଆମିଷ ଖାଇବା ଯଦି ସବୁଦିନ ଖାଇବା ଯଦି ଖାଇବା ନାହିଁ ତାହେଲେ କେବେ ଖାଇବା ନାହିଁ।
ନିହାତି ନିହାତି। ଏଇଟା ଗୋଟେ ସମ୍ଭୁର୍ଣ୍ଣ ବ ସତ କଥାଟି ତମେ କହିଲ। ଯଦି ଖାଇବ ସବୁଦିନେ ଖାଇବ ଯଦି ଖାଇବନି ଟୋଟାଲି ଖାଇବନି।
ଆରେ କଣ କରିବା ଆମର ଏଠାରେ ତ ଘରେ ତ ମନା କରନ୍ତି। ସେଥିପାଇଁ ଆମେ କେବେ ଖାଉ ଆଉ କେବେ ଖାଉନା ଆଉ। ଘର ଲୋକଙ୍କ କଥା ଶୁଣିବାକୁ ପଡିବ ନା।
ତମେ କୋଉ କୋଉ ବାର ଖାଅ ଆଉ କୋଉ କୋଉ ବାର ଖାଅନି?
ମୁଁ ଶନିବାର, ସୋମବାର ଆଉ ଗୁରୁବାର ସପ୍ତାଏକେ ତିନି ଦିନି ଖାଏ ନା ଆମିଷ।
ଆଚ୍ଛା।
ହଁ।
ଆଉ ମୁଁ କଣ କୋହୁଥିଲି ନା ତମେ ଆମ ଘରକୁ କେବେ ଆସୁଚ?
ହଁ ତମ ଘରକୁ ଆମେ ଯିବା ଆସନ୍ତାଆ ଶୁକ୍ରବାର ଦିନ ଯିବା।
ଶୁକ୍ରବାର ଦିନ ତ ତମେ ଆମିଷ ଖାଅ?
ହଁ ହଁ ଶୁକ୍ରବାର ଦିନ ମୁଁ ଆମିଷ ଖାଏ। ମିଶିକି ଯିବା ଦୁଇ ଭାଇ ମିଶିବା ଆମିଷ ଖାଇବା। ଟିକେ ମଜା ମସ୍ଲି କରିବା କେମିତି ଲାଗିବ?
ବଢିଆ ମଜା ଲାଗିବ ଆଉ ମୁଁ କଣ କୋହୁଥିଲି ନା ତମେ ଏକା ‍ଥୋଡି ନା ଆସିବ ତମ ସହିତ କାହାକୁ ଗୋଟେ ନେଇକି ଆସିତେଲେ ଭଲ ହଅନ୍ତା।
ହଁ ହଁ ମୁଁ ଏଠାରୁ ମୋର ଦୁଇଟା ସାଙ୍ଗ ନେଇକି ଆସିବି। ତୁମେ ତମର ସେଠାରୁ ଦୁଇଟା ସାଙ୍ଗ ନେଇକି ଆସ। ଆରେ ତୁମେ ମୋ ସାଙ୍ଗ ସହିତ ମନ ସହିତ ଭେଟ ହବ। ମୁଁ ତମ ସାଙ୍ଗ ସାନ ମାନଙ୍କ ସହିତ ଭେଟ ହେବି। ତାହେଲେ ବନ୍ଧୁତା ମଧ୍ୟରେ ସମ୍ପର୍କଟା ବୋହୁତ ବଢିବ।
ନିହାତି ନିହାତି ଆମେ ଛଅ ଜଣ ପୁରା ମସ୍ତି କରିବା, ଆଉ ଖାଇ ପିଇକି ନିହାତି ଗୋଟେ ସାଙ୍ଗରେ ଗୋଟେ ବୈଠକଟେ କରିବା ବୋହୁତ ଦିନେ ହେଲାଣି ଆମେ କିଛି ବୈଠକ ଗୋଟେ କରିନୁ। ସ୍କୁଲ ପରଠୁ ଆଉ ଟୋଟାଲି ଦେଖା ବି ହେଇନାହିଁ ଆମମାନଙ୍କର।
ହଁ ତମର ମୋର ତ ସ୍କୁଲ୍ ପରଠୁ ଆଉ ଦେଖା ହେଇନାଇଁ। ବୈଠକ ଗୋଟେ କରିବା ମଜା ନେବା ବୈଠକର।
ଆରେ ଆମର ଯୋଉ ତମ ସହିତ ଯୋଉ ପଡୁନଥିଲା ନା କୋଚିଂ ସେଣ୍ଟରରେ ଗୋଟେ ପିଙ୍କି ବୋଲି ଗୋଟେ ଝିଅଟା। ତାର କଣ ହା ଖବର?
ଆରେ ପିଙ୍କିର ଖବର ଏବେ ତ ସିଏ କା ସହିତ ପଳେଇଛି ମୁ ତା ଜା ଶୁଣିବାକୁ ପାଇଲି। ଆରେ ସିଏ କାହାକୁ ଭଲ ପାଉଥିଲା ସିଏ ତା ସହିତ ପଳେଇଚି ଏସବୁ ତମେ ଆରେ ସେ ନେଇ ତାକୁ ବାହା ହେଇଥିବ ରଖିଥିବ ମୁଁ ତ ଜାଣିନାହିଁ ସିଏ କାହା ସହିତ ପଳେଇଛି। ଆରେ ତମେ ଏ କଥା ଜାଣିନଥିଲ କି?
ଆରେ ମୁଁ ତ ଜାଣିନଥିଲି ମୁଁ ଭାବିଲି ତମର ତାର ଟିକେ ଭଲ ସ ମ୍ପର୍କ୍ ଥିଲା ନା ତ ସେଇଥିପାଇଁ ମୋର ମନ ପଡିଗଲା ତମ ସ କଥା ହଉ-ହଉ କି ପିଙ୍କି କଥା କଣ ଖବର ତାର କେତେ ଦିନ୍ ହେଲା ମୋର ତ ଦେଖା ହେଇନାହିଁ ନା ହିଆ କଉ ସ୍କୁଲ୍ ପରଠୁ କୋଉ ସାଙ୍ଗସାଥି ସହିତ କଣ୍ଟାକ୍ ଠି ନାହିଁ ତମ ଛଡ଼ା ଆଉ ମୁଁ କାହା ସହିତ କ କ୍ଲୋଜ୍ ବି ହେଇନାହିଁ।
ନାଇଁ-ନାଇଁ କଥା ତ ମୁଁ ସିଏ ମୋ ସାଙ୍ଗ ଭଳିଆ ଗୋଟେ ଥିଲା ସିଏ କାହା ସହିତ ପଳେଇଚି ମତେ ଭଲସେ ଜଣେଇବି ନାହିଁ କି ସେ ପୁଅ କିଏ କି କଣ ଠିକ୍ ଅଛି ନା।
ଆରେ ତା ଘର ବାଲା କେହି ଜାଣିଛନ୍ତି ନା ଜାଣିନାହାଁନ୍ତି ସେ ଲୁଚିକିନା ପଳେଇଚି।
ଆରେ ଲୁଚିକିନା ହିଁ ଚାଲି ଯାଇଛି ଘର ବାଲା କେହି ଜାଣିଥିଲେ ସେମାନେ କଣ ଜାଣେ ଛୁଡି ନା ଯିବାକୁ ଦେଇ ନ୍ତେ ସେମାନଙ୍କୁ।
ତା ଘର ବାଲା କଣ କିଛି ଜାଣିପାରୁନଥିଲେ କି ଇଏ ପଳେଇବାର ପ୍ଲାନିଂ କରିସାରିଲାଣି ବୋଲି?
ଆରେ ତାଙ୍କ ଘର ଲୋକ ସେତେ ଏତିକି ଚାଲା କିି ନୁହନ୍ତି ଯେ ଏ ସେ ଝିଅକୁୁ ଏବେ ତ ସବୁ ଜାଣିଲା ଆଗର ଲୋକମାନେ ସ୍ମାର୍ଟ୍ ଫୋନ୍ ବ୍ୟବହାର କରନ୍ତି ନାଇଁ। ‍ ସିଏ ସ୍ମାର୍ଟ୍ ଫୋନ୍ ଜରିଆରେ ଅ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଥାବାର୍ତ୍ତା ହୋଇ, କେମିତି ତାଙ୍କର ବାହାଘର ପାଇଁ ତାଙ୍କ ଘରେ ପ୍ରଥମେ ରାଜି ହୋଇ ନଥିବେ କି ଇଏ କଣ ଏମିତି ହେଇଥିବ ତାଙ୍କ ଘରେ କଥାବାର୍ତ୍ତା କି କଣ ଶୁଣି ନଥିବ ସେଥିପାଇଁ ତାଙ୍କେ ଦିନକ ନିଷ୍ପତ୍ତି ନେଲେ ଯେ ଆମେ ପଳେଇବା ହେଲେ ଏହା ଭାବିକି ସେମାନେ ପଳେଇଛନ୍ତି ବୋଧେ ଆଉ।
ଆଉ ତମେ ଏଇନା ଯୋଉ ପଢାପଢି କରିବା କଥା କହୁଥିଲ ଭୁବନେଶ୍ଵର ଯିବା କଥା ତୁମେ ପଳାଇ ଯାଇଛ କି ଭୁବନେଶ୍ୱର, ନା ଏଇନା ବି ଗାଁରେ ଅଛ?
ନାଇଁ ନାଇଁ ଭୁବନେଶ୍ୱର ଯିବି ବୋଲି ତ ମୁଁ ବାହାରିଥିଲି ହେଲେ ମୋର ଗୋଟେ ସାଙ୍ଗ କହିଲା ଆରେ ଭୁବନେଶ୍ୱର କାହିଁକି ଯିବୁ ଭୁବନେଶ୍ୱର ତ ସମସ୍ତେ କରୁଛନ୍ତି। ଚାଲ ଆମେ ହାଇଦ୍ରାବାଦ ଯିବା ହେଲେ ମୁଁ ଭାବୁଛି ହାଇଦ୍ରାବାଦ ମଧ୍ୟ ଯିବି।
ଆଚ୍ଛା ତା ହେଲେ ତୁମେ ଏଇନା କେଉଁଠି ଅଛ ଗାଁରେ ଅଛ ନା ହାଇଦ୍ରାବାଦରେ ଅଛ?
ନାଇଁ ବର୍ତ୍ତମାନ ମୁଁ ଏବେ ଗାଁ ରେ ଅଛି, ହାଇଦ୍ରାବାଦ ଯାଇ ନାହିଁ। ହେଲେ ଆଗାମୀ ଆର ମାସରେ ମୁଁ ହାଇଦ୍ରାବାଦ ଯିବାର ପ୍ଲାନିଂ ରଖିଛି। କଣ ତମେ ମଧ୍ୟ ଆସିବ କି?
ମୁଁ ବି ଭାବୁଥିଲି କି ଆଉ ତମ ସହିତ ଯିବା ପାଇଁ ହାଇଦ୍ରାବାଦ ଆଉ ସେଇଠି ଯାଇ ଥିଲେ ଟିକେ ଆମର ବନ୍ ମିଳାମିଶା ଟିକେ ହୋଇଯାଇଥାନ୍ତା କାହିଁକିନା ଆମେ ଆଉ ମିଶିନୁ ଆଉ କେଉଁ ସ୍କୁଲ ପରଠୁ ଟିକେଏ ଦେଖା ବି ହେଇଯାଇ ଥା ସାଙ୍ଗରେ କିଛି ମାସ ଆମେ କଟେଇ ବି ଦେଇଥାନ୍ତୁ ସେଇଠି।
ହେଲେ ହେଲେ ମୁଁ ହେଲେ ଏ ମଝିରେ ମୁଁ ତମ ଗାଁ ଆଡେ କେତେବେଳେ ଯାଉଛି ତମକୁ ବୁ ଝେଇ ଦେବି କଣ କେମିତି ହାଇଦ୍ରାବାଦ ଯିବା ଆଉ କଣ କେମିତି ଆମେ ପଢାପଢି କଣ କରିବା କୋର୍ସ କଣ ନବା? ଆଉ ସେ ସେ ବାହାନାରେ ଆମର ମିଳାମିଶା ମଧ୍ୟ ହେଇଯିବ, କଅଁ କହୁଛ?
ଭାଇ ମୁଁ କଣ କହୁଥିଲି ନା ତୁମେ ଆସନି, ମୁଁ ବହୁତ ଦିନ ହେଲା ତୁମ ଗାଁକୁ ଯାଇନାହିଁ। ତମ ଗାଁର ସେଇ ଯୋଉ ମଟନ ମୁଢ଼ି ଯୋଉ ମିଳେନି ମଟନ ମୁଣ୍ଡ ଆଉ ମଟନ ମୁଣ୍ଡ ସେଇଟା ଖାଇବା ପାଇଁ ମୋର ବହୁତ ଇଚ୍ଛା ହେଉଛି। ମୁଁ ଆଗାମୀ ରବିବାର ଦିନ ଭାବୁଛି ତମ ଗାଁ ଆଡେ ଟିକେ ଯାଇ ବୁଲାବୁଲି କରିକି ଟିକେ ତୁମକୁ ଦେଖା କରିକି ପଳେଇ ଆସିଥାନ୍ତି। ସେଇ ମଧ୍ୟରେ ଆମର ହଉଛି ଏଇ ଯୋଉ କଣ କୋର୍ସ କରିବା କଣ କୋସ କରିବାନି ହାଇଦ୍ରାବାଦ ରେ କଣ କେମିତି ରୁହା ରୁହି ସବୁ କିଛି ତମେ ମତେ ବୁଝେଇ ଦେଇଥାନ୍ତ।
ହେଲେ ଏହା ତ ବହୁତ ବଢିଆ କଥା ଆରେ ଏହା ଶୁଣି ତ ମୁଁ ବହୁତ ଖୁସି ହେଲି ଯେ ମୋର ବନ୍ଧୁ ମୋ ମୁଁ ମତେ ଭେଟିବା ପାଇଁ ମୋର ଗାଁ କ ଆସିଛନ୍ତି, ହେଲେ ମୁଁ ଯାଇକି ପ୍ରାୟ ମୁଁ ଗାଁ ଲୋକଙ୍କୁ କହିଦିଏ ଆରେ ମୋ ବନ୍ଧୁ ଆସିଛନ୍ତି। ଭେଟିବାକୁ ସେ ପୁଣି କେତେ ଦିନରେ ଆସ ସମସ୍ତେ ଦେଖିବା ଆସ ଆମର ବନ୍ଧୁ ତାର ସ ମ୍ପର୍କ କିଭଳି ଦୁନିଆରେ ଏପରି କେଉଁ ବନ୍ଧୁ ନଥିବେ ଯେ ଯେଉ ଯେଉଁପରି ଆମେ ବନ୍ଧୁ ହେଇଛେ।
ନିହାତି ନିହାତି ମୁଁ କଣ କହୁଥିଲି ନା ଆଉ ଯଉ ଆମର ତମ ସହିତ ତ ଯଉ ମିଶୁଥିଲେନି ଗୋଟେ ତମ ସାଇଡ୍ ବେଞ୍ଚ ର ଯିଏ ବସୁଥିଲେ ତମ ସାଙ୍ଗ। ସିଏ ବି ଅଛନ୍ତି ନା ସେଇଠି, ନା ସିଏ ପଳେଇଯାଇଛନ୍ତି?
ହେଲେ ମୋର ଯୋଉ ପାଖରେ ବସିଥିଲେ ତୁମେ ହରି ଭାଇ କଥା କହୁଛ ତ?
ହା ଠିକ୍ ପ ଚିହ୍ନିଛ ତାଙ୍କୁ ହରି ଭାଇ ମୁଁ ବି ତାଙ୍କ ନାଁ ଟା ଟିକେ ଯାଉ ଆସୁ ଥିଲା ମୋ ମୁଣ୍ଡରୁ ଭୁଲି ଯାଇଥିଲି ତାଙ୍କ ନାଁଟା, ତାଙ୍କ ନାଁ ତ ହରି ହଁ ହରି ଭାଇ ଖବର କଣ?
ଆରେ ହରି ଭାଇ ଖବର ହେବ ହରି ଭାଇ ତମେ ଦେଖୁଥିଲ ନା ସ୍କୁଲ ରେ ସେ କିଭଳି? କା ସହିତ କଥା ହଉନଥିଲେ ଭଲ ସେ କଥା ହଉ ନଥିଲେ। ଏବଂ ମନ ଦୁଃଖ କରି ପ୍ରାୟ ଟାଇମ ରହୁଥିଲେ। ହ ଏବେ ସେ ଏବେ ସେ ଗୋଟେ ଆର୍ମି ଚାକିରି ପାଇଛନ୍ତି ଜାଣିଛ ନା?
ଆର୍ମି ଚାକିରି ମାନେ ଏଇ ଯେଉଁ ଅଗ୍ନିବୀର ର ଯେଉଁ ଚାରି ବର୍ଷିଆ ସ୍କିମ୍ ତ ସେଇ ଚାକିରି ତ?
ନାଇଁ ନାଇଁ ଚାରି ବର୍ଷଆ ସ୍କିମ୍ ନୁହେଁ ଆରେ ତାଙ୍କର ପୁରା ଲାଇଫ ସେଟ ସି ଆର ପି ଏଫ ରେ ସେ ଚାକିରି ପାଇଛନ୍ତି। ସେ ସିନା ଉପରୁ ଦେଖା ଯାଉଥିଲେ ଏତେ ନରମ, ହେଲେ ଭିତରୁ ବହୁତ ଶ ତ ଥିଲେ ଏ ସେ ତାଙ୍କର କ୍ଷମତା ବଳରେ ସେ ସି ଆର ପି ଏଫ୍ ହେଇପାରିଛନ୍ତି।
ଆରେ ବନ୍ଧୁ ସି ଆର୍ ପି ଏଫ୍ ହେବା ପାଇଁ କଣ କଣ କରିବାକୁ ପଡ଼ିବ ରେ?
ଏ ସି ଆର୍ ପି ଏଫ୍ ପାଇଁ ଅ ତାଙ୍କର ପ୍ରଥମେ ଲିଖିତ ଆକାରରେ ପରୀକ୍ଷା ହୋଇଥାଏ। ତା ତାପରେ ତାଙ୍କର ଅ ଶାରୀରିକ ପରୀକ୍ଷା ମଧ୍ୟ ହୋଇଥାଏ ତା ସହିତ ଅ ମଧ୍ୟ ପ ମେଡିକାଲ ଟେଷ୍ଟ ମଧ୍ୟ ହୋଇଥାଏ ଏପରି ହୋଇଥାଏ। ଆଉ ପାଞ୍ଚ କିଲୋ ପାଞ୍ଚ ପ୍ରାୟ ପାଞ୍ଚ କିଲୋମିଟର ଦୌଡିବାକୁ ପଡେ ତାହା ପୁଣି କୋଡିଏ ମିଣ୍ଟିରେ। ଏହା ତ ବହୁତ ବଡ କଷ୍ଟକର ପାଠ। କିନ୍ତୁ ସେ ନିଜେ ପ ପରିଶ୍ରମ କରି ଚାକିରି ପାଇ ପାରିଛନ୍ତି, କା ସେ ମଧ୍ୟ କାହାକୁ ନ କହିକି ନିଜେ ପରିଶ୍ରମ କରିଛନ୍ତି। ସେ ଯେତେବେଳେ ଚାକିରି ପାଇଲେ ନା ଗାଁ ଟା ସାରା ପୁରା ଆଶ୍ଚର୍ଯ୍ୟ ହୋଇକି ରହିଗଲେ। ଆରେ ଏଇ ପିଲା ଏମିତି କେମିତି କରିପାରିଲା?
ଆଉ ଗୋଟେ କଥା କଣ ଜାଣିଛ ଏଇ ଯେଉ ଆମର ମୁ, ମୁଁ କିଛି ଦିନ ପୂର୍ବରୁ ଆର୍ମି ଚାକିରିୀ ପାଇଁ ଟ୍ରାଏ କରୁଥିଲି ହେଲା। ଏକ୍ଜାମ ମୋର କ୍ଲିୟର ହେଇଗଲା, ଏକ୍ଜାମ ପରେ ମୋତେ ଦୌଡ଼ିବା ପାଇଁ ଡ ଡକାଇଥିଲେ ଷୋଳଶହ ମିଟର ପୁରୀରେ ଡକାଇଥିଲେ ମୋତେ ପୁରୀର ଗୋଟେ ଷ୍ଟାଡ଼ିୟମ୍ ଅଛି। ସେଠି କି ପା ଡକେଇଥିଲେ ମତେ ସେଠି ସୋଳଶହ ମିଟର ମୁଁ ଦୌଡି ପାରିଲିନି ସେଇଥି ପାଇଁ ମତେ ସେଠ ରିଜେକ୍ଟ କରିଦେଲେ ତା ପରଠୁ ମୁଁ ଆଉ ଆର୍ମିରେ ଯିବାର ସ ସ୍ୱପ୍ନଟ ମୋର ସପ୍ନ ହୋଇକି ହି ରହିଗଲା ସେଇଥିପାଇଁକା ମୁଁ ପଚାରିଲି କି ସିଆର୍ ପିଏଫ୍ ର କଣ କଣ କରିବା ପାଇଁ ପଡ଼ିବ?
ହେଲେ ତମେ ମୁଁ ଭାବୁଛି ତୁମେ ତୁମର ଅଭ୍ୟାସ ଠିକ୍ ଭାବରେ କରିନଥିଲ। ହେଲେ ତମେ ତମେ ତମକୁ ନିଜକୁ ସମୟ ଦିଅ ଏବଂ ଅଭ୍ୟାସ ତମର ଯୋଉ ଦୋ ଦୌଡିବାର ଅଭ୍ୟାସ ଏବଂ ଓ ଅଧିକ ଟିକେ ବଢାଅ ତମେ ଯେ ଯେବେ କେଉଁଦିନ ମଧ୍ୟ ଛୁ ଟି ମାର ନାହିଁ ଏବଂ ଶରୀରକୁ ଭଲ ଖାଦ୍ୟ ଦେଇକି ତାକୁ ସୁସ୍ଥ ରଖିବାକୁ ଚେଷ୍ଟା କର ତାହେଲେ ତୁମେ ଭଲସେ ଦୌଡ଼ି ପାରିବ।
କଣ ଆଉ ବା କହିବି ତମକୁ ଆମର ତ ଏଠି ବର୍ଷା କୁଁ-କୁ ଦିନ ସାରା ବର୍ଷା। ତା ହଉଚି ମୁଁ ବର୍ଷାଟା ଟିକେ ଛାଡ଼ିଲେ ସିନା ମୁଁ କୋଉଠିକି ଯାଇକି ଦୌଡ଼ା ଦୌଡ଼ିବା କରିବି। ବର୍ଷା ତ ଛାଡୁ ହିଁ ନାହିଁ ତ ମୁଁ ଦୌଡିିବି କୋଉଠି ନା ଏଇନା? ଆଉ ବର୍ଷାର ଯଦି ବି ମୁଁ ବାହାରକୁ ଯାଉଛି ଛତାବତା ନେଇକି କଣ ରେନିକୋଟ୍ ପିନ୍ଧିକି ଦୌଡ଼ିଲା ବେଳକୁ ପିନ୍ଧିକି ଦୌଡ଼ି ହି ହେଉନି କାହିଁକିନା କାଦୁଅ ସବୁ ରାସ୍ତା ହେଇଯାଉଛି ନା।
ଭାଇ ତମକୁ ତ ଆର୍ମିରେ ଚାକିରୀ କରିବାକୁ ହେଲେ ଖରା, ବର୍ଷା, ଶୀତ ସବୁ ସହିବାକୁ ପଡିବ, ଆରେ ଦେଶର ଗୋଟିଏ ଯବାନ ଯଦି କଷ୍ଟ ଯଦି ସହି ଦେଶକୁ ସୁରକ୍ଷା ଦଉଛି ନଦବ ତାହେଲେ କଣ ଅନ୍ୟମାନେ ଶାନ୍ତିରେ ନିଶ୍ୱାସ ଶାନ୍ତି ନିଶ୍ୱାସ ରେ ଶୋଇପାରିବେ ଆ ଯବାନ ମାନେ ହେଲେ ଆମ ଦେଶର ଗର୍ବ ଓ ଗୌରବ। ସେମାନେ ଯଦି ନଥାନ୍ତେ ତାହେଲେ ଆମେ ଅନ୍ୟ କାହାର ଆଶ୍ରୟରେ ରହିଥାନ୍ତେ। ହାଲୋ। ହାଲୋ। ଜ୍ୟୋତି ଭାଇ ଆପଣ ମତେ ଶୁଣିପାରୁଛନ୍ତି ର?
ଅଛି ଟିକ୍।
ଆପଣ ମତେ ଶୁଣି ପାରୁଛନ୍ତି ତ, ହାଲୋ ଜୋତି ଭାଇ।
ମୁ କହିଲି ମୋର ଇସନଫୁଲିଆ ଅଛି ଟିକେ ଥଣ୍ଡା ହେଲା ମା ଟିକେ ପାଣି ସହିତ ଛୁଇଁ ମାତ୍ରେ ମତେ ଥଣ୍ଡା ହେଇଯାଉଛି। ମୁଁ ଆଉ କଣ କରିବି କୁହ ବନ୍ଧୁ।
ଏପରି ହେଲେ ତମକୁ ଟିକେ ବର୍ଷାଦିନକୁ ଅପେକ୍ଷା କରିବାକୁ ପଡିବ। ଆଉ ଏବଂ ବର୍ଷା ଦିନ ଅପେକ୍ଷା ସମୟରେ ଆ ଏହା ନୁହେଁ ଯେ ତୁମେ ଖାଲିରେ ବସିବ ଏବଂ ଫାଜିଲାମି କରିବ। ତା ସହିତ ତା ବଦଳରେ ତମେ ନିଜକୁ ପଢାରେ ଏବଂ ପଢରେ ଅଧିକାରୁ ଅଧିକା ଧ୍ୟାନ ଦିଅ। ଯେପରି ରିଟର୍ନ ଯେତେ ଟପ୍ ହେଲେ ମଧ୍ୟ ତମେ କ୍ଲିୟର କରିପାରିବ ଠିକ୍ ଅଛି।
ନିହାତି ନିହାତି ମୁଁ ବି ସେୟା ହିଁ ଆଗକୁ ଭାବିକି ରଖିଛି ଯେ ବର୍ଷା ଦିନ ଅଟାଜ୍ ସରିଲା ହିଁ ମୁଁ ମୋର ଏବେ ମୋର ବର୍ଷା ଦିନଟାରେ ପୁରା ପୁରି ପଢ଼ାପଢ଼ିରେ ଫୋକସ୍ କରିବି। ଆଉ ତାପରେ ବର୍ଷା ଟା ଛାଡିଗଲା ପରେ ନିହାତି ମୁଁ ଆଉ ଥରେ ପୁଣି ଆଉଥରେ ଦୌଡିିବା ଟା ଆରମ୍ଭ କରିଦେମି ସେତେବେଳେ କିଛି ଖରା ମରା ବର୍ଷା କିଛି ଶୁଣିବାର ନାହିଁ ଆଉ।
ହେଲେ ତମେ ତ କହୁଥିଲ ତମର ରେସମଫୁଲଆ ଅଛି କଣ ତୁମେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲ।
ଡାକ୍ତରଙ୍କ ସହିତ ପରାମର୍ଶ କରିକି ମୁଁ ଡେଲି ହିଁ ମୋର ଔଷଧଟା ଟାଇମ୍ ଟୁ ଟାଇମ୍ ଖାଉଛି କିନ୍ତୁ ତାପରେ ବି ମୋତେ ଡକ୍ଟର କହିଲେ ଯେ ଏଇଟା ଗୋଟେ ଜନ୍ମ ହେଲା ପରଠୁ ହି ଏଇଟା ଗୋଟେ ଏମିତିକା ଜିନିଷ ଏଇଟା ଛାଡ଼ିକି ଯିବାର ନାଁ ହିଁ ନିଏନି ଆର କିଛି ସଲ୍ୟୁସନ୍ ହିଁ ନାହିଁ ତୁମକୁ ବସ୍ ଟିକେ ପାଣିଠୁ ଟିକେ କଣ୍ଟାକ୍ଟ କମ୍ ରଖିବାର ଅଛି। ତାହେଲେ ଯାଇକିନା ତମେ ଠିକରେ ରହିପାରିବ, ନହେଲେ ତମକୁ କଣ କରିବା ପାଇଁ ପଡ଼ିବ ନା ଯେଉଁ ଆମେ ଯେଉଁ ପିଉଛେ ନର୍ମାଲ ପାଣି ଯେଉଁ ପିଉଛେ ସେଇଟା ନ ପିଇକିନା ଆମେ ଉଷୁମ ପାଣି ପିଇବା ଆରମ୍ଭ କରିବା।
ହେଲେ ଏଇଟା ତ ଏଇଟା ତ ବଢିଆ କଥା ଆଉ ଉସୁମପାଣି ମଧ୍ୟ ପିଇବା ଦରକାର। ଯାହାର ଯାହାର ଦେହ ଖରାପ ରହୁଛି ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେଇପରି ଚଳିବା ଦରକାର ନହେଲେ ପୁଣିଥର ପୁଣି ଦେହର ଅବସ୍ଥା ଅଧିକରୁ ଅଧିକା ଖରାପ ହେଇପାରେ। ଏହା ତ ଆମେ କେହି ଜାଣି ଜାଣି ଏଇ ଭୁଲ କାମ କରିବା ନାହିଁ।
ଆଉ ଖାଇବା ଭିତରେ ବି ମୋତେ ବହୁତ କିଛି କଣ୍ଟ୍ରୋଲ କରିବା ପାଇଁ ପଡ଼ୁଛି ଖାଇବାରେ ମୋତେ ନନଭେଜ୍ କତିରୁ ନେଇକି ଡେଲି ପ୍ରୋଟିନ୍ ଖାଇବା ପାଇଁ ପଡ଼ୁଛି ଡେଲି ଶାଗ ଖାଇବା ପାଇଁ ପଡ଼ୁଛି। ଆଉ ହେଲା ଡେଲି ଭାତ ଡାଲି ଯୋଉଥିରେ ଯୋଉଥିରେ ଅଧିକା ଭିଟାମିନ୍ କ୍ୟାଲସିୟମ ମିଳୁଛି ସେଇ ଜିନିଷ ହିଁ ମୋତେ ଖାଇବା ପାଇଁ ଡକ୍ଟର କହୁଛନ୍ତି।
ଆରେ ଡାକ୍ତରତ ଭଲ କହୁଛନ୍ତି ସବୁଦିନ ଆମକୁ ଏକ ଓ ସୁସ୍ୱାଦୁ ଏବଂ ସୁରକ୍ଷିତ ଖାଦ୍ୟ ଖାଇବା ଦରକାର। ଯାହାଦ୍ଵାରା ଆମକୁ ସବୁ ପ୍ରକାର ପୋଷଣ ସଠିକ ଭାବରେ ମିଳିପାରିବ। ଯଦି ପୋଷଣର ଅଭାବ ହୋଇଯାଏ ତାହେଲେ ବିଭିନ୍ନ ପ୍ରକାର ସରୋ ରୋଗର ସମସ୍ୟାର ସମସ୍ୟା ଦେଖା ଦେଇଥାଏ ଏହାତ ଡାକ୍ତରଙ୍କ କଥା ଭଲ କଥା ଆମେତ ପ୍ର ପ୍ରତ୍ୟେକ ଦିନ ସୁ ସବୁ ପ୍ରକାର ଖାଦ୍ୟ ଖାଇ ପାରୁନାହୁଁ। ତାହେଲେ କଣ କରିବା କିଛିନା କିଛିତ ଏଜେଷ୍ଟ କରିବାକୁ ପଡିବ ଅଛି ଆଉ କଣ କରିବା।
ନିହାତି ନିହାତି ହଉ ଭାଇ ମୋର ଗୋଟେ କାମ ପଡ଼ିଗଲାମ ମୋର ଗୋଟେ କଲ୍ ଆସୁଛି ମୁଁ ପରେ କଥା ହଉଛି।
ହଁ ହଁ ରଖ ଭାଇ ଆମେ ପରେ କଥା ହବା ଠିକ ଅଛି ନା।
ଠିକଅଛି ଠିକଅଛି।